ହାଲୋ।
ହଁ।
ହଁ ସାଙ୍ଗ କେମିତି ଅଛୁ?
ହଁ ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ବଢିଆ ଅଛି।
ଆଚ୍ଛା ଆଉ କଣ କରୁଛୁ?
ମୁଁ ଏଇ ବସିକି ଗୀତ ଶୁଣୁଥିଲି ଆଉ ତୁ।
ଆଚ୍ଛା। ହଁ ମୁଁ ବହୁତ ଗୀତ ଶୁଣିବାକୁ ଭଲ ପାଏ। ମୁଁ ମଧ୍ୟ ଗୀତ ଶୁଣିବାକୁ ଭଲ ପାଏ। ତୁ କାଲି କୋଉ ଗୀତ ଶୁଣୁଥିଲୁ?
ମୋର ରୋମାଣ୍ଟିକ ଏବଂ ଶାନ୍ତି ଗୀତ ଭଲ ଲାଗେ। ତୋର?
ମତେ ମୋଟିଭେସନ୍ ଏବଂ ଫିଲିମି ଗୀତ ବେଶୀ ଭଲ ଲାଗେ। ଗୀତ ଶୁଣିଲେ ମନ ଭଲ ହୋଇଯାଏ ରେ।
ସଠିକ୍ କଥା କହିଛୁ ରେ ମୁଁ ଯେତେବେଳେ ଟେନସନ୍ ଥାଏ ସେତେବେଳେ ଗୀତ ଶୁଣେ ବହୁତ ଶାନ୍ତି ଲାଗେ। ମାନେ ଲାଗେ କିି ଶାନ୍ତି ବୋଲି ମାନେ ଟେନସନ ବୋଲି ଆଉ କିଛି ଜୀବନରେ ନାହିଁ ଯେମିତି ସବୁ ଯାକ ଶାନ୍ତି। ନ୍ତି ଏଇଠି ଆଉ ମିଳିଗଲା କି।
ଆଚ୍ଛା ଠିକ୍ କହିଛୁ ମୁଁ ମଧ୍ୟ ସେମିତି ପଢା ସମୟରେ କେବେ କେବେ ହାଲୁକା ଗି ଗୀତ ଶୁଣେ ଭଲ ଲାଗେ ହେଲେ ବି ପ୍ରାୟ ମୁଁ ବହୁତ୍ ଗୀ ତ। ତ ଶୁଣେ ମତେ ଗୀତ ବୋଲ୍ ଶୁଣିବାକୁ ବହୁତ ଭଲ ଲାଗେ।
ଆଚ୍ଛା ଆଉ ଗୋଟେ କଥା ହଁ ସେଟା ତ ଠିକ୍ କଥା ଅଛି ମୁଁ ଆଉ ଗୋଟେ କଥା ଭାବୁଛି ତତେ ମାନେ। କେଉଁ ଉଁ କେଉଁ ପ୍ରକାରର ଭାଷାର ଗୀତ ଭଲ ଲାଗେ ଯେମିତି କି ହିନ୍ଦୀ ଥାଏ। ଓଡିଆ ଥାଏ ଇଂରାଜୀ ଥାଏ। ତତେ ଆ ଭିତରୁ କାଉଁ ଗୀତ ବେଶୀ ଶୁଣିବାକୁ ଭଲ ଲାଗେ।
ମୁଁ ସେଇ ଓଡ଼ିଆ ଗୀତ ବହୁତ୍ ଶୁଣେ। ଆମ ଭାଷାରେ ଗୀତ ଅଲଗା ମଜା ଅଛି ତୁ ଜାଣିପାରୁନୁ।
ହଁ ମୁଁ ମଧ୍ୟ ଓଡିଆ ଗୀତ ବହୁତ ଶୁଣେ ଆମ ଭାଷା ଗୀତରେ ଅଲଗା ମଜା ଅଛି।
ଠିକ୍ କହିଛୁ ତୋର ମତରେ ଗୀତ ଜୀବନରେ କେତେ ଗୁରୁତ୍ୱ ପୂର୍ଣ୍ଣ କହିଲୁ।
ମୋ ମତରେ ଗୀତ। ମନକୁ ଖୁସି ରଖେ ଚାପ କମାଏ ଏବଂ ଆମକୁ ଉତ୍ସାହିତ କରେ ଏବଂ। ଦୁଃଖ ସମୟରେ ଖୁସି ଦିଏ ଏବଂ କିଛି। ମାନେ ଆଉ ଗୋଟେ ଉଁ ଭଲ କଥା କଣ ଜାଣିଛୁ ନା ଜଦି କି ଛି କାମରେ ମତେ ମାନେ କଷ୍ଟ ଲାଗେ ମୁଁ ସେତେବେଳେ। କି ଗୀତ ଶୁଣିକି ସେ କାମ ଟାକୁ ସାରି ଦିଏ ଏଇଟା ହିଁ ମୋ ଜୀବନରେ ବହୁତ ଖୁସିର କଥା।
ଆରେ ବା ଠିକ କହିଛୁ। ଠିକ୍ କହିଲୁ ମୋ ଦିନ ଗୀତ ଶୁଣିବା ବିନା ପୂରା ହୁଏ ନାହିଁ ରେ। ଯାହା ବିି ହେଲେ ମୁଁ ଦିନକୁ ଦି ଥର ତିନି ଥର ଗୀତ ନିହାତି ଶୁଣିବି।
ଆଚ୍ଛା ବହୁତ ବଢିଆ କଥା ମୋର ମଧ୍ୟ ସେଇ ଅବସ୍ଥା। ଭଲ ଆଜି ନୂଆ କିଛି ଗୀତ ଶୁଣିଲେ ମତେ କହିବୁ।
ହଁ ହଁ ନିହାତି କହିବି ଗୀତ ଏବେ ଯାହା ସବୁ ଆସିଛି ତତେ କହିବି।
ହଁ ସତ କଥା ଠିକ କଥା ନିଶ୍ଚୟ କହିବୁ।
ଆ ଆଉ। ଆଉ ତୁ ଗୀତ ଶୁଣୁଛୁ ନା କଣ କରୁଚୁ?
ମୁଁ ନା ଏବେ ହେଲା ମାମା କହିଥିଲା କି କିଛି ମାନେ ଆଜି ତ ଦିନରେ ଆମର ହେଇ ଥିଲା ଭାତ ଡାଲି ତ ସେ ସେତେବେଳେ ମତେ ସେ କହିଥିଲେ କି ଆଜି କାମଟା ତୁ କରିଦବୁ ମାନେ ସେ ତାଙ୍କର ବ୍ୟାଙ୍କ ବାହାରକୁ। କୁ ଯିବାର ଥିଲା ତ ସେଥିପାଇଁ ମୁଁ କହିଲି ଠିକ ଅଛି ମୁଁ କରିଦେବି ଆଉ। ତ ମୁଁ କରିଲା ବେଳେ ନା ମୁଁ ଏଇ ଗୀତ ଲଗେଇ ଦେଇକି ସେ ସବୁ କାମ ମତେ ବହୁତ ଆରାମ ସେ ପୁରା ସରିଗଲା କିଛି‌। ବି ଟାଇମ୍ ଜଣା ପଡିଲାନି ଏତେ ସୁନ୍ଦର ଗୀତ ଓଡିଆ ଗୀତ।
ଗିତ ଶୁଣିଲା ମାନେ ତୋର କଷ୍ଟ କିଛି ଜଣା ପଡିବନି ବାଧା କିଛି ହବନି ସେ ଗୀତ ଶୁଣି ଶୁଣି ତୁ ସବୁ କରିଦେବୁ ମୋର ବି ସେଇ ଅବସ୍ଥା ମୁଁ ବି ସେମିତି କରେ।
ଭଲ କଥା କରିଛୁ ସେମିତି ଗୋଟେ ନୂଆ ଜୀବନରେ କିଛି। ଆଜି ବା ଏଇ ତ ବଢିଆ କଥା।
ଯାହା ସବୁ ନୂଆ ନୂଆ ଗୀତ ପାଇବୁ ମତେ ପଠେଇଦବୁ ହେଲା।
ଆ ହାଁ। ହଁ ହଁ ସିଓର ମୁଁ ତତେ ସେଇଠି ଶୁଣିଲା ପରେ ସେଇଠୁ ସେୟାର କରିଦେବି ତୁବି ଶୁଣି ନବୁ।
ହଁ ମତେ ସବୁ ମୋଟିଭେସନ ଗୀତ ଗୁରା ପଠେଇବୁ।
ହଁ ମତେ ବେଶୀ ମଜା ଲାଗେ କଣ ଜଣିଛୁ ନା ଯୋଉ ପୁରୁଣାରେ ଯୋଉ ଆଲବମ ଗୀତ ଆସେ। ଆଗର ସବୁ ସେଇ ଗୀତରେ ବେଶୀ ଭଲ ଲାଗେ। ଆଲବମ୍ ଗୀତ ଗୁଡା ଆଉ ଦୁଇରେ କଣ ଭଲ ଲାଗେ ଜାଣିଛୁ ନା ଯୋଉ ଏବେ। କା ଓଡିଆର ଯୋଉ ସିନେଟିକ ଗୀତ ଯୋଉ ଗୁଡା ଆସେ ପୁରା ମାନେ ଇମୋସନାଲ ଗୋଟେ ଗୋଟେ ଗୀତ। ଗୀତ ଆସେ ବି ସେଇଟା ବି ମତେ ବହୁତ ଭଲ ଲାଗେ ଇମୋସନାଲ ଗୀତ ଶୁଣିଲେ ଲାଗେ ଯେମତି। କି ମାନେ ମୋ ନିଜର କି ସେଟା ନିଜକୁ ଫିଲ୍ ହୁଏ କି ଆମ ଭିତରେ କିଛି ହଉଛି କି ସେମିତି।
ଆଚ୍ଛା ଆଚ୍ଛା।
ହଁ ପରା କଣ କହିଲୁ ହୁଁ।
ହ୍ୟାଲୋ।
ହଁ କହ?
ଆଉ ହେଲେ ବି ସେଗୁଡ଼ା ଏବେ ଦେଖୁନୁ ଡୁଇଟ୍ କରୁନାହାନ୍ତି କି? ପୁରୁଣା ଗୀତ ଗୁରା ଏବେ ନୂଆ କରିକି ଛାଡୁଛନ୍ତି।
ହଁ ପରା ସେଇଟାକୁ କିନ୍ତୁ କିଛି ମାନେ ନୂଆ ହଉ କି ପୁଣା ହଉ ସେ ନୂଆ ଏବେ ଯୋଉ ଗୀତ ଗୁଡା ଟୋଟାଲ ବି ଭଲ ଲାଗୁନି କିନ୍ତୁ ସେ ଓଲଡ ଗୀତ ଗୁରା ମତେ ବହୁତ ଭଲ ଲାଗେ।
ଆଚ୍ଛା ହଁ ସେଇ ଓଲ୍ଡ ଗୀତ ତ ଆଉ ନୂଆ ଶୁଣି ହବନି ସେଇ ଗୀତ ଶୁଣିବା ଆଉ।
ହଁ ପରା ଠିକ କଥା କହିଛ।
ଆଉ ନୂଆ ନୂଆ କିନ୍ତୁ ଯାହା ପାଇବୁ ମତେ ଛାଡିବୁ?
ହଁ ହଁ ସିଓର।
ହୁଁ।
ଆଉ ଘରେ ସମସ୍ତେ କଣ କରୁଥିଲେ?
ଘରେ ଆମେ ସବୁ ବସିଛୁ ଗପୁଥିଲୁ ଲାଇନ ତ ନାହିଁ ବର୍ଷା ବର୍ଷା ଦେଖନ୍ତୁ କେମିତି ହଉଛି ଚାରିଟା ବେଳେ ଡେଲି ଡେଲି ଚାରିଟା ବେଳେ ବର୍ଷା ପଳି ଆସିଛି ଆଉ ଏବେ ହେଇ ବର୍ଷା ଉଠେଇଛି ଆଉ ଆମେ ସବୁ ଗପୁଥିଲୁ ଲାଇନ ନାହିଁ। ସବୁ ବସିକି ଗପୁଚୁ।
ଓହୋ।
ଚା ପିଇବୁ, ଚା ହଉଛିି।
ବହୁତ ବଢି଼ଆ, ଏମିତି ଜାଣିଛ ନା ଫ୍ୟାମିଲି ସାଙ୍ଗରେ ବସିକି ଗପିବାର ବି ବହୁତ ମଜା ଲାଗେ।
ଠିକ କହିଲୁ, ଆମର ତ ଛୋଟ ଫ୍ୟାମିଲି ସେତିକିରେ ବି ଆମେ ବହୁତ ମଜା କରୁଛୁ, ତମର ତ ଭଲ।
ହଁ, ତୁ ତ ଦେଖିଛୁ ଆମର କେତେ ବଡ ଫ୍ୟାମିଲି, ଆମର ଆମର ନା ବହୁତ ଏତେ ବଡ଼ ଫ୍ୟାମିଲି ହେଲେ ନା ଆମେ ପୁରା ମିଶିକି ଖାଉ ମିଶିକି ମାନେ ବହୁତ ଟାଇମ କେମିତି ପଳାଏ କିଛି ବି ଜଣା ପଡେ଼ନି।
ତୁ ଗୋଟେ କାମ କର ତୁ ଆମ ଘରକୁ ପଳେୟା ମୁଁ ତମ ଘରକୁ ପଳଉଛି।
ହଁ, ଏକ୍ସଚେଞ୍ଜ ହେଇଯିବା ଆଉ ଅଲଗା ଅଲଗା, ତୁ ଆମ ଘରକୁ ନିଶ୍ଚୟ ସେମିତି କର। ତହେଲେ ବହୁତ ଭଲ ହବ।
ହଁ, ହଁ, ମୁଁ ତମ ଘରୁ ଗଲେ ପୁଣି କହିବୁ ଯା ଏଠୁ଼?
ନା ନା, ସେମତି କହିବିନି ନା, ମୁଁ ବି ଥାଏ ତୁ ବି ଆସ ସେଥିରେ କଣ ଅଛି।
ହଁ, ଆଉ ତମ ଘରକୁ ଗଲେ ମତେ କଣ ଖାଇବାକୁ ଦବୁ?
ଆ ତୋତେ କଣ ଭଲ ଲାଗେ ରେସିପି କହ ମୁଁ ସେମିତିରେ ତତେ ବନେଇକି ଏବେ କହିବି ତତେ? ତତେ କଣ ଦେବି ଗୋଟେ ଦିନର କଥା ମୁଁ କହୁଛି ଶୁଣ ହେଲା ତୁ ଆସିବୁ ତ ଆମ ଘରକୁ ତତେ ଫାଷ୍ଟେ ଗୋଟେ ଗ୍ଲାସ ଥଣ୍ଡା ଦେବି, ଯେମିତି କୁଣିଆ ମାନଙ୍କୁ ଚର୍ଚ୍ଚା କରାଯାଏ ହେଲା, ତାପରେ ତ ତତେ ପରା ଇପି ଭଲ ଲାଗେ କହୁଥିଲୁ? ତ ଇପି କିି ଜାଣିଛୁ ନା ଇପିରେ ପରିବା ପକେଇକି ଆଉ କରେ ଯୋଉଟା, ଗୋଟେ ପ୍ରକାର ଆଉ ଗୋଟେ ହେଲା ସାଧା ଇପି କରେ, ପରିବା ପକେଇ କରେ କେମିତି ଜାଣିଛୁ ନା?
କେମତି?
ଦେଖେ ଫାଷ୍ଟ ତତେ ଯାହା ପରିବା ଭଲ ଲାଗେ ଯେମିତି କିି କୋବି ହଉ ଆଳୁ ହଉ, ପିଆଜ ହଉ ତ ପିଆଜ ତ ପରିବାରେ ଯିବନି କିନ୍ତୁ କୋବି, ଆଳୁ ଆଉ ଗୋଟେ ଯୋଉଟା ବିମ୍ ଛୁଇଁ ଯୋଉଟା ସେ ଟା ବି ପକାଇ ଦିଅନ୍ତି, ଟିକେ ଅଧିକ ସିଝେଇ ଦେଇକି, ଆଉ ହଁ ଗାଜର ଆଉ ପୋଟଳ ହେଲା। ଏତିକଙ୍କୁ ପୁରା ଚୁନ୍ ଚୁନ୍ କରିକି କାଟିଦବୁ ତ, ତ କାଟିଦେଲା ପରେ ତା କୁ ଫାଷ୍ଟ ପାଣି ରେ ଟିକେ ସମୟ ସିଝେଇଦବୁ ଲୁଣ ଟିକେ, ହଲଦୀ ଟିକେ ପକେଇକି। ସେଟା ଟିକେ ଯେତେବେଳେ ସିଝିଯିବ, ତ ଗୋଟା ସିଝିଥିବ ମାନେ ଯେମିତି ଇପି ସାଙ୍ଗରେ ଲାଗିବ ଠିକ୍ ଠାକ୍, ସେମିତି ସିଝିଲା ଭଳିଆ ସିଝିଗଲା ପରେ ତାପରେ ଇପିକି ପକେଇ ଦବୁ, ତା ତା ଦେହରେ ଟିକେ ଯଉ ଇପି ମସଲା ଦେଇଥାଏ ତାକୁ ପକେଇଦବୁ, ତାକୁ ଗୋଳେଇ ଦବୁ, ଗୋଳେଇ ଦେଇକି ଟିକେ ଲୁଣ ହଳଦୀ ସ୍ୱାଦ ଅନୁସାରେ ପକେଇଦବୁ। ପକେଇଦେଲା ପରେ, ଟିକେ ସମୟ ସିଝିଗଲା ପରେ ଫୁଣି ଘୋଡେଇ ଦବୁ ଥରେ। ତ ଖାଇବୁ, ତତେ ମୁଁ ସେମିତି କରିକି ଦେବି ନିଶ୍ଚୟ ଆସିଲେ।
ଆଚ୍ଛା, ଦେଖିବା ମୁଁ ଟେଷ୍ଟ କରିବି ଆଉ।। ତୁ ତ ଏମିତି କରିକି ୟୁଟ୍ୟୁବ୍ ରେ ଛାଡୁ଼ଛୁ, ମୁ ଦେଖୁଛି ସବୁବେଳେ।
ହଁ, ସେମିତି ହିଁ ତତେ କରିକି ଦେବି। ତାପରେ ଆମେ ରଖିବା ଖାଇବା ମଧ୍ୟାହ୍ନ ଭୋଜନ ଦେଖିବା କଣ କହିଲୁ, ତତେ ପାରା ଅରୁଆ ଭଲ ଲାଗେ ତୁ କହୁଥିଲୁ?
ହୁଁ, ଅରୁଆ ଭାତ, ଡା଼ଲମା
ହଁ, ଅରୁଆ ଭାତ, ଡା଼ଲମା ଆଉ ତା ସାଙ୍ଗରେ ପୋଟଳ ଆଳୁ ଭଜା ରଖିବା। ଆଉ ହେଲା ଟମାଟର ଖଟା, ଯୋଉଟା ଆମ ଦେଶୀ ଘରେ ହୁଏ ସବୁବେଳେ।
ଆଉ ଘିଅ, ଘିଅ ତ ମେନ୍।
ଅରୁଆ ଭାତରେ ଘିଅ ପକେଇକି ଖାଇଲେ ବି ବହୁତ ଟେଷ୍ଟ ଲାଗେ, ହଁ ସତ କଥା।
ହଁ, ଘିଅ ତୁ ଯାହାବି ହେଲେ ଆଣିକି ରଖିଥିବୁ।
ହଁ, ଆମର ତ ଘିଅ ଅଛି, କହିବାର କଣ ଅଛି, ଘରେ ଥୁଆ ହେଇଛି। ସେଠି ଘିଅ ପକେଇଦବା, ତାପରେ ହେଲା ଏବେ ତ ଆମ୍ବ ସିଜିିନ୍ ଚାଲଚି, ଆମ୍ବ ସାଇଟ୍ ରେ ଆମ୍ବ ଦିଟା ରଖିବା। ଆଉ ହଉଛି ଲେମ୍ବୁ, ଲଙ୍କା ସାଇଟ୍ ରେ, ହଁ ହଁ, ସେଇଟା ମୁଁ କହୁଛି ତୁ ବି କହୁଛୁ।
ହଁ, ସେମ୍ ସେମ୍ ହେଇଗଲା ଏକା ଏକା।
ହଁ ସେମିତି ଲେମ୍ବୁ ଚିପୁଡ଼ି ଦେଇକି ଖାଇବା। ଆହାଃ, ପୁରା ମାନେ ବହୁତ ବଢି଼ଆ ଲାଗିବ।
ମୁଁ ଗଲେ ମାନେ ତୁ ମତେ ନିହାତି ଦବୁ, କଥା ଦେଇଚୁ ମାନେ କଥା ରଖିବୁ।
ତାପରେ ହଁ ସିଓର୍ ସିଓର୍ ତାପରେ ଶୁଣ ଆମେ ତାପରେ ବହୁତ ଖାଇ ସାରିଲା ପରେ ବହୁତ ସାରା କଥା ହେବା। କଥା ହେ ଟିକେ ସମୟ ବିଶ୍ରାମ କରିଦେବା। ଖରାବେଳ ଥିବ ନା। ତ ଚାରିଟା ବେଳ ଉଠିକି କି ଆମର ଗୋଟେ ବାଲକୁନି ଅଛି ସେଇଠି ବସିକି ତୋ ପାଇଁ ଗୋଟେ ସେଇ ଅଦା ବାଲା ଚା କରିବି ହେଲା। ଯଉ ଅଦା ବାଲା ଚା ତୁ ଛୋଟବେଳେ ଆସିକି ଥରେ ପିଇଥିଲୁ ଆମ ଘରେ। ହଁ ସେ ଅଦା ବାଲା ଚାହା କରିବି। ତା ସାଙ୍ଗ କୁ ଚାହା ପି ସାରିଲା ପରେ ତୁ କହ ପକୁଡି ଖାଇବୁ କି ଆଉ କିଛି ନୂଆ ରେସିପି ଖାଇବୁ କହ?
ତୁ ଡେଲି ମତେ ପକୁଡି ଖାଲି କହୁଚୁ।
ଆଉ ତାହେଲେ ନୂଆ ରେସିପି ଉପରେ। ପିଆଜି ହଁ ପିଆଜି ବି ମତେ ଠିକ୍ ଜଣା ନାହିଁ କିନ୍ତୁ ମା କରି ଦିଅନ୍ତି। ତ ସେ ତାଙ୍କଠୁ ଆମେ ଟିକେ ତାଙ୍କୁ ହେଲ୍ପ କରିବା ସେ କରିଦେଲେ ତ। ପିଆଜି ଆଉ ଚାହା ଖାଇବା ସେଇଟା ବି ଭଲ ଲାଗେ। ବହୁତ ବଢିଆ ଲାଗେ। ତାପରେ କଣ ହବ କହ? ରାତି କିି ତାପରେ ଖାଇ ସାରିବା ତାପରେ ରାତି ହବ। ତୁ କେତେ ଦିନ ରହିପାରିବୁ କହ?
ମୁଁ, ମୋର ସବୁ ନେଇ ଆସିବି ଡ୍ରେସ୍ ଫେସ୍, ତମ ଘରେ ରହିବି।
ହା ହା। ହଉ ତାହେଲେ ସବୁଦିନ ରହିବୁ ତ ବହୁତ ଭଲ କଥା। ଆମ ଦିନ କେମିତି କଟିଯିବ ଆମକୁ ଜଣା ପଡିବନି।
ଠିକ୍ କଥା ଆମେ ତୋର ମୋର ଯଦି ଗପିବା ଯେ ଗପିବା ଆମେ ଆଉ କିଛି ଭୁଲିଯିବା ସବୁ।
ହଁ ପରା ସବୁ ଭୁଲିଯିବା। ସେମିତି ତୁ ଯଦି ରହିଗଲୁ ନା ମତେ ସାଙ୍ଗ ସାଙ୍ଗରେ ଆଉ ଗୋଟେ ଭଉଣୀ ବି ମିଳିଯିବ। ପୁରା ଟାଇମ ।
ଏବେ ସିନା ଆଉ ଦେଖା ହେଇ ହଉନି ଆମେ ଆଗରୁ କେତେ ଗପ ନା।
ହଁ ପରା। ସେଦିନ ଏବେ ବି ମନ ପଡେ। ପୁରା ଆମ ଜୀବନରେ ସେ ଗୋଟେ ସବୁ ସ୍ମୃତି ହେଇଯାଇଛି ନା ଏବେ।
ହଁ ପା। ସେ କଥା ସବୁ ଭାବିଲା ବେଳକୁ ଭାରି ଖୁସି ଲାଗୁଚି ମନେ ମନେ ହସ ଲାଗୁଚି।
ହଁ ବହୁତ ଖୁସି ଲାଗୁଚି।
କେତେ ଛୋଟବେଳେ ଦୁଷ୍ଟାମୀ ଥିଲା ଆମର।
ହଁ ପରା।
ତୋର ମୋର ତ ପ୍ରାୟ ଝଗଡା ଲାଗିବୁ ଖାଲି।
ଯାହା ହଉ ଦେ ଦେଖିଲୁ ସେ ସମୟ ସାଙ୍ଗରେ କେତେ ପରିବର୍ତ୍ତନ ଆମେ ହେଇଯାଇଚେ ଝଗଡା ବି ତୋର ଆଜି କେତେ? ହଁ ତୁ କେତେ ଅଲଗା ମୁଁ ଅଲଗା ରହିକି ବି ଆମେ ବହୁତ କଥା କିଛି ଜାଣିପାରୁଛେ ଶିଖି ପାରୁଛେ। ଆଉ ନିଜେ ନିଜେ ଏବେ ରହିବାକୁ ବି ଇଚ୍ଛା କରୁଛେ ସେତେବେଳେ ଆମେ ଦି ଜଣ ବହୁ ଝଗଡା ଲାଗୁଥିଲେ ସାଙ୍ଗ ହେଇକି ରହିଲେ।
ହଁ ଭାବିଲ ଆମେ କେମିତି କଥା ହବାନି ରାଗିକି।
ହଁ-ହଁ ମୋର ମନେ ଅଛି ଏପଟେ ତୁ ମୁହଁ ବୁଲେଇକି ବସିଥିବୁ ସେପଟେ ମୁଁ ମୁହଁ ବୁଲେଇକି ବସିଥିବି।
ହଁ ପା ଏବେ ଆମେ ଏତେ ବଡ଼ ହେଇଗଲେଣି ଯେ ଆଉ ଝଗଡ଼ା କି ଝଗଡ଼ାର ପ୍ରଶ୍ନ ହିଁ ନାହିଁ।
ହଁ ଠିକ୍ କଥା।
ଏମିତି କେତେବେଳେ ବ ବଡ ହେଇଯିବା ବୁଢୀ ହେଇଯିବା ଆଉ
ହେଁ-ହେଁ-ହେଁ ହଁ ସମୟ ତ ସମ୍ ସମୟ ସମୟ ତା ବାଟରେ ଚାଲିଛି ଆଉ କଣ ସମୟ ଆମ ପାଇଁ ରହିବ ନା କଣ।
ହଁ ପା ସମୟ କେତେ ଜଲଦି ପଳଉଛିରେ।
କେତେ ଜଲଦି ପଳଉଛି ଠିକ୍ କଥା କହିଛୁ।
ହଁ ପା
ହଉ ଆଉ କଣ କହୁଛୁ।
ଆଉ ସେ ଘୀତ ମତେ ମନେ କରିକି ସବୁ ସେଣ୍ଡ୍ କରିବୁ ହେଲା।
ହଁ ହଁ ସାଙ୍ଗ ପଠେଇଦେବି ତତେ।
ହ ଆଉ
ଆଉ କଣ ହଉ ଠିକ୍ ଅଛି ଆମେ ଆଜି ବହୁତ ସମୟ କଥା ହେଲେଣି ମୁଁ ଏବେ ରଖୁଛି ମତେ ୟେସ୍ ଆଉ କେତେବେଳେ କଲ୍ କରିବି। ହଁ ଟାଟା।
ଟାଟା।
ହୋ ହୋ।